ଆରେ ଗୋ
ଆଜ୍ଞା। ମୁଁ ଏଇ ହଷ୍ଟେଲ ଛାତ ଉପୁରକୁ ଆସିଥିଲି ତ।
ଓ ହୋ। ଆଉ ଘରେ ସବୁ ଠିକଠାକ ଅଛନ୍ତି ତ?
ହଁ ସେମିତି ଆଉ।
ହୁଁ। ଆଉ ଆଜି ହ କଣ ପ୍ଲାନିଂ ତମର ଅଛି ଆଜି କୁଆଡେ କଣ ବୁଲିବାକୁ ଯାଉଛ ନା କଣ ଆଜି
ପ୍ଲାନିଂ ତ ସେମତି କିଛି ନାହିଁ ବାସ୍ ଏମତି ଖାଲି ଖାଅ ପିଅ ଆଉ ପାଠ ପଢ ଆଉ।
ହଁ ଏବେ କଣ ଟପିକ ଚାଲଛି ତମର ପଢୁଛ?
ଏବେ ବ୍ୟାଙ୍କିଙ୍ଗ୍।
ଓହୋ କୋଉଁ ସବଜେକ୍ଟରେ ଏବେ ଚାଲଛି? ଓହୋ କୋଉ ସବଜେକ୍ଟରେ ଏ ତମ ଟ୍ରେନ୍ ମାନେ ଚାଲଛି କୋଚିଂ କୋଉଠି ନଉଚ?
ତ କୋଚିଙ୍ଗ ତ ସରିଲାଣି ଏବେ ୱାନ ୟିଅର ହବ ସେଲ୍ଫ ଷ୍ଟଡି ଚାଲଚି ଆଉ।
ଓହୋ କୋଉଥିରେ ନଉଥିଲ କୋଚିଂ?
ଏଇ ଭୁବନେଶ୍ୱର ନଉଥିଲି ରେ।
ଆଉ ଖାଇବା ପିଇବା ସବୁ ଠିକଠାକ ତମର ଚାଲଛି ତ?
ଖାଇବା କଣ ସାର୍ ହଷ୍ଟେଲ ଖାଇବା ପୁରା ବିଷ।
କଣ ଖାଇବା ହେଇଥିଲା ଆଜି ତମର?
ଆଜି ସଖାଳେ ରୁଟିକୁ ଚିକେନ କଷା ଖାଇଥିଲି। କାଲି କାଲି ବନେଇ ଥିଲୁ ରାତିରେ ଆଜି ଖାଇଦେଲୁ ଆଉ ରଖିଥିଲୁ ଆଉ।
ରୁଟି କେ ଚିକେନ କେମିତି କଁ ବନେଇଥିଲ?
ରୁଟିଟା ତ ବାହାରୁ କିଣା ହେଇକି ଆସିଥିଲା, ଚିକେନ ଟା ମାନେ ଏଠି କଣ କି ଗୋଟେ ଯୋଉ ଗୋଟେ ଚୁଲା ବାଲା ଗ୍ୟାସ୍।
ଅଁ ହଁ।
ଆଉ ଚିକେନକୁ କିଏ ଏତେ ଗରମରେ ବସିକି କରିବ ସବୁ ଗୋଳେଇକି ଏକାଥରେ ମ୍ୟାଗନେଟ କର ଦେଇକି ତେଲ ସବୁ ଢାଳିକି ଏମତି କଷିକି ସିଝେଇ ଦବା କଥା ଆଉ।
ଟେଷ୍ଟ ହେଇଥିବ ତ ବଢିଆ। ହଁ କାଲି ବର୍ଷା ତ ହଉଥିଲା ନା କଣ ସେପଟରେ?
ବର୍ଷା ହଉଚି ଯେ କିନ୍ତୁ ଗରମ ବି ବହୁତ ହଉଚି।
ଉ ହୁଁ ହୁଁ ଏଠି ବି ସେଇଆ ଖାଲି ଗରମ ହଉଚି ବର୍ଷା ବି ହଉଚି ସବୁ
ଆଜି ସଖାଳେ ବି ଆମ ହଷ୍ଟେଲରେ ପୁର ନିଆଁ ଲାଗିଯାଇଥିଲା।
କିମିତି?
ସେ ଯୋଉ ତାର ସବୁ ସ୍ପାର୍କ କରେନି
ହଁ।
ସ୍ପାରକିଙ୍ଗ ହୁଏ ତ ସେଇଠି ଆମେ ସମସ୍ତେ ଶୋଇଚୁ ନା ସକାଳୁ କେହି ଉଠିନୁ ହଁ ସାଢେ ପାଞ୍ଚଟା ହବ ଆ ଏ ମାନେ ସମସ୍ତେ ଗୋଟେ ଡବଲ ଡବଲ ଫାନ ଲଗେଇଲେ ବେଳକୁ ଅ ଲୋଡ ପଡୁଚି ନା ସେଇଠି ପା ନିଆଁ ଜଳିକି ଧୂଆଁ ହେଇକି
ଓ ସଠ ସଠ କିଟ ହେଇଯାଇଥିଲା। ପୁଣି କଣ କଲ ନିଆଁ ଲାଗିଲା ପରେ
ଓନରଙ୍କୁ କଲ କଲୁ ସିଏ ଆସ କିି ଲି ହେଲେ ତାପରେ ମାନେ ସେଟା ଅଫ୍ କରିଦେଲେ ସେଟା ଆପେ ଆପେ ଲି ହେଇଗଲା। ତାପରେ ମେକାନିକ ଆସିକି ବାଗେଇଲେ ଆଉ।
ଆରେ ନିଆଁ ଲାଗିଲେ ଫାଷ୍ଟ ତମେ ଫାୟାର ଗ୍ରେଟ୍ କୁ ଆଗେ ଫୋନ କର ପରେ ଓନକୁ ଫୋନ କରିବ। ସେଫ୍ଟି ଇପମେଣ୍ଟ ତ ତମର ଥିବ।
ସେଇଟା ତ ଠିକ କଥା ମାନେ ଏତେ ଜୋର ବି ଲାଗିିନଥିଲା ନା ସେଇଥିପାଇଁ
ଓହୋ ନିଆଁଟା କଣ କହିବୁ କେତେବେଳେ ଜୋର
ହଁ କାଲି ରାତିରେ ବି ଆମ ଫ୍ଲୋର ସଫା ହେଇଥିଲା ଗ୍ୟା ସବୁ ରୁମ ଭିତରେ ଥିଲା ଯଦି ନିଆଁ ଲାଗି ରୁମକୁୁ ପଳେଇ ଆସିଥାନ୍ତା ଆମେ ସବୁ ବ୍ଲାଷ୍ଟ କରିଥାନ୍ତୁ।
ହ ତ ସେଇ କଥା ତ କହୁଛି ଆଗେ ତମେ ଫାୟାର ବ୍ରିଗେଡୁ ଫୋନ କରିବ ନହେଲେ ଆଗେ ଫାଷ୍ଟ ନିଜେ ସେଫ୍ଟି ଆଁ ବେସିକ୍ ସେଫ୍ଟିଟା ଆେ ନିଜେ ନିଜକୁ କ୍ରିଏଟ୍ କରାଇବ ଯେଉଁଟାକି ତମକୁ ନିଜକୁ ହେଲ୍ପ କରେଇବ। ତାପରେ ଯାଇକି ତମେ ଅନ୍ୟ ମାନଙ୍କୁ ଇଏ କରିବ। ଯାହା ହୋଉ କାହାର କିଛି ହେଇନି ତ?
ନା କାହାର କିଛି ହେଇନି ସବୁ କିନ୍ତୁ ଟିକେ ଡରି ଯାଇଥିଲେ ଆଉ। ନିଆଁ ଟା ଲାଗିଚି ମାନେ ଡରି ଯେତ
ହୁଁ। ଦେଖିକି ପ୍ୟନ ଓନରଙ୍କୁ କହିବ ତାର ପରେ ଚେଞ୍ଜ କରାଇକି ଇଏ କରେଇବେ।
ହଁ ସେ ମେକାନିକ୍ ଅଛନ୍ତି। ବାଗେଇ ସାରିଲେଣି।
ହୁଁ।
ଏମତି ଛୋଟ ମୋଟ ତ ଦୁର୍ଘଟଣା ଘଟିବ ଆଉ।
ହୁଁ।
କଣ କହିଲି?
ମୁଁ କହିଲି ଆଉ ତାହେଲେ କଣ ଚାଲିଚି ଏବେ ତମର ସବୁ
ଆପଣଙ୍କର କଣ ଚାଲିଚି କୁହନ୍ତୁ? ଚାରିଜଣ ଚାରି ଜଣ ହଁ ଗୋଟେ ରୁମ ରେ ଚାରି ଜଣ ଜଣେ ଆ ମାନେ ଜଣେ ଜବ ଆଉ ବାକି ସବୁ
ତିନିଜଣ ଷ୍ଟଡି କରୁଚ ଆଉ ନାଇଁ ଦେଖିକି ରହିବେ ସେପ୍ଟି ଫୁଣି କଣ ପ୍ରୋବ୍ଲେ ହୋଉଥିବ ନାଇଁ। ଏକ୍ଜାମ କେବେ କଣ ଥିଲା? କିଛି ନହିଁ ଏଇ ଘରୁ ଆସିବା କଥା ମୋର ଏବେ ରିସେଣ୍ଟଲି ନାଇଁ ମୁଁ ଅ ନାଇଁ ମୋର କିଛି ନାଇଁ। ମୋର ରିସେଣ୍ଟ ଗୋଟେ ଆକ୍ସିଡେଣ୍ଟ ହେଲା ତ ତମର ସେ ଗାଡି ଟା ବି ସେ ଅଛି ଥାନରେ ଥିଲା ତାକୁ ନେଇକି ଆସିଲି ଚାଲିଚି ପ୍ରୋବ୍ଲେ ମାନେ ବ ସ୍ପଟ ବସିଥିଲି ଗୋଟେ ଗାଡି ବାଡେଇଦେଲା ଆ ଗାଡି ବି ଚୁର ପୁର ଚୁନା ହେଇଗଲା କାର ଟା ଏ ମାଡ ହେଇନି ଡ୍ରାଇଭରର ମୁଣ୍ଡ ଫୁଣ୍ଡ ଫାଟିଚି ଏଇଆ ସବୁ ଟେନସ
ସିଚିଏସନ ଅଶିଥିବ ମୋର ବି ସେମିତି ଗୋଟେ ଏବେ ସିଚେଶନ ହେଇଯାଇଥିଲା। ଆ ମାନେ ଗୋଡ ଟା ଏତେ ଜୋର କଟିଗଲା ଯେ ପୁରା କିଲେ ବ୍ଲଡ ବ୍ଲଡ ରେଭିଜିଲା ମୋ ଦେହର ଅଧା ରକ୍ତ ପଳିଲାଣି।
ଏ ହେ କେମିତି କଣ କିତିଲା?
ସେ ଗୋଟେ କଣ ଧାରୁଆ ଜିନିଷ ଥିଲା ତ ସେଇଟାରେ ପୁରା ଏମିତି ଚିରି ନେଇଗଲା ଭତକୁ ପୂରା ହାଡ ଯାଏ ଚିରି ନେଇଗଲା।
ଓହୋ ଷ୍ଟିଜ ଫିଚ ପକେଇଲ।
ପଡିଛି। ଏ ଶୁଖିଲାନି ହଁ ମେଡିସିନ ନେଇ ଷ୍ଟିଯି ବିପଡିଥିଲା। ପୁରା ରାତିରେ ଯାଇନି ମେଡିକାଲ ରହିଲି ପୁଣି ଗୋଟେ ଦିନ। ହେଇଥିଲା କିନ୍ତୁ? ମାନେ ତାପରେ ଯେତେ ଥର ବି ମାନେ ଗୋଡ ଟିକେ ଏପଟ ସେପଟ ହେଇଯିବ ପୁରା୍ ବ୍ଲଡ ବାହାରିବ ହୁତୁ।
ସୁଖୀ ସଖୀ ଗଲାଣି ନାଇତ।
ହଁ ଏବେ ଅଳ୍ପ ଆଉ ଅଛି କିନ୍ତୁ ଶୁଖିଗଲାଣି ଅଧିକ।
ଓହୋ କେୟାର ନବ ନା ଦେଖିଛି ତମେ ଏଇଠି ଥିଲା ନାଇଁ କି ଗୋଡକଟିଲା।
ହଁ ହଷ୍ଟେଲରେ ଥିଲି ଗୋଡ କଟିଥିଲା ତାପରେ ଘରକୁ ପଳେଇଥିଲି ରାତାରାତି ଘରକୁ ପଳେଇଲି। ଘରେ ଆସି ନେଇଗଲେ ତାପରେ ଘରେ ରହିକି ଆସିଥିଲି ଦି ତିନି ଦିନ ତାପରେ କୁଆଡେ ଯିବା ଆସିବା ବି ବେଶୀ କରୁନଥିଲି ଆଉ। ତ ଜିମ୍ ପଳେଇନି ଜିମ୍। ସେଠି ଯୋଉ ହଁ ସେଇଠି ଯୋଉ ଟେକାଟେକିରେ ଲେଗ ମରା ସେ ଗୋଡ ପୁରା କାଟିକି ବ୍ଲଡ ବାହାରିଲା ମାନେ ଅଲଗା।
ହ ବଢିଆ ଜିମ୍ ଯାଉଛ ଜିମ୍ ଗଲେ କଣ ଫାଇଦା ରହୁଛି ତମର?
ଜମ୍ ଗଲେ ଫାଇଦା ଏଆଯେ ଡେଲି ଏସ୍ରରସାଏଜ୍ କଲେ ଭଲ ଲାଇଫଟାଇଲିମେଟେନ୍ ହେବ। ଆଉ ସେକେଣ୍ଡରେ ୟୋଟ ଲସ୍ କରିବା ପାଇଁ ବି ଯାଉଛି ମୋ
ହୁଁ ହୁଁ। ଆ ଆଭରେଜ ଅଛ ଚଳିବ କିଛି ମୋଟା ସେମିତି ନହିଁ। ଏବେ ଜିମ୍ ଯିବା ଫ୍ୟାସନ ହେଇଗଲାଣି।
ଫ୍ୟାସନ ତ ତାପରେ ୱଟ ମେଟେନ ହେଇକି ରହିବ ଆଉ ବଢୀ ବନି। ଏମି ତିଆଉ ଚାନ୍ସେ ବିଅଚି।
ଭଲ।
ହଁ ହଁ। ଆପଣେ କଣ ଖାଇଛନ୍ତି?
ହେଇ ସକାଳ ଆଛିଥିଲି ଏଠି ଭତିଳିଗୁ ଗୁନି ଖାଇଥିଲି ଆଉ।
ହେଲ୍ଦି ଖାଇବା ଆଉ।
ଏଇ ପଦାରେ ଖାଇବା କଥା ହେି କଣ ଘରୁ ବାହାରିକି ଆସିବା ଆଠାଟାରେ ଆ ବାହାରିକି ଆସିକି ବାରଟାରେ ଖାଇ ଦେଇେଇକି ସବୁଦିନ ଆସିବା କଥା ଆଉ। ହେଲଦି କମ୍ ଅଛି।
ହଁ ଚତୁଆ ଖାଇକି ଯାଇଥିଲ।
କହେଇଁଚି?
ଛତୁଆ ଖାଇଯାଇ ଆସନ୍ତୁ ଛକ
ଛଟୁଆ ମତେ ଭଲ ଲାଗନି।
ହୁଁ।
ଛତୁଆ ନୁହଁ ମୁଁ ମଝିରେ ମାଣ୍ଡିଆ ଖାଉଥିଲି। ହଁ ତା ଉପରେ ହଁ ନାଇଁ ମାଣ୍ଡିଆ ଦଉ ଚୋଲି ଏଇ ଟିକେ ଏଇ ଯୋଉ ପ୍ରୋବ୍ଲେମ ଚାଲଚି ଟାଇମ୍ ଘରକୁ ଲେଟରେ ଯିବା ହୋଉଚି ଆଉ ପ୍ରି ପ୍ରିପାର କରିହୋଉନି ତାକୁ ତ ସେଥିପାଇଁ ରହୁନି। ଏଇଟେ ଗଲେ ଦି ଚାରି ଦିନ ପୁଣି ରୋଟିନକୁୁ ଫେରିବା ଆଉ।
ହଁ। ମୁଁ ବି ସେଇଥିପାଇଁ କାଲି ଲାଷ୍ଟ ଚିକେନ ଖାଇଦେଇଚି।
ଉଁ ଚିକେନ ତ ଆଉ ଏ ଚିକେନଗୁଡା ଆଉ ଭଲ ଅସୁନେଇ ସ୍ ଚିକେନ୍ ମାନେ ଆଣ୍ଟିବାୟୋଟିକ ଗୁଟାଏ ଚିକେନଗୁଡା ସବୁ ଆସୁଚି।
ନା ନା ମୁ-ମୁଁ କହିଲି ଯେ ମୁଁ ଆଜି ମୁଁ ମୋ ଡାଇଟିଙ୍ଗକୁ ଫେରିବି ବୋଲି ଆଉ କାଲି ଲାଷ୍ଟ ଚିକେନ ଖାଇଦେଇଥିଲି ରାତିରେ। ଚିକେନ ଆଇସକ୍ରିମ୍ ସବୁ ଖାଇଦେଇଥିଲି କାଲି ହଁ ଆଜି ଲାଷ୍ଟ୍। ହେଇଗଲା ରହିଗଲା ଆଉ ଖାଇ ହେଲାନି ଆଉ।
ଓହୋ।
ହେଇଚି ତିନି କିଲ। କହିବାକୁ ଖରାପ ଲାଗୁଛି। ଏଇ କଣ ମାନେ କଣ୍ଟିନିଅସଲି ଯାଇଚି ପନ୍ଦର ଦିନ।
ଓଃ ପନ୍ଦର ଦିନରେ ତିନି କିଲର ବୋହୁତ କମିଚି ମାନେ ବଢିଆ ଇମ୍ପ୍ରୁଭମେଣ୍ଟ ହେଇଚି ତମର।
ହେଇଛି ଯେ କିନ୍ତୁ ସେଇଟା କଣ୍ଟିନିଅସ୍ ରଖିଥିଲେ ଏବେ ବୋଧେ ଆଉ ଦି-ଦିକିଲ ଖଣ୍ଡେ କମି ସାରନ୍ତାଣି କିନ୍ତୁ ଘରକୁ ପଳେଇଲି ରଜରେ ପିଠା ଖାଇଲି ଆଉ
ଠିକ୍ ଠାକ୍ ନା ବେଶୀ ହେବେ ତାହେଲେ ଟୋଟାଲି ୱେଟ କେତେ ଅଛ ଏବେ?
ଟୋଟାଲି ହୋଉଚି ସେଭେଣ୍ଟି ନାଇନ୍।
ଓ ସେଭେଣ୍ଟି ନାଇନ୍ ବୋହୁତ କମ ଅଛି କମିଯିବ
ବୋହୁତୁ କମ୍ ସାର୍ ଆପଣ କଣ କହୁଚନ୍ତି?
ଆଉ ମୁଁ ତ ଏଇଟି ଫାଇପ୍ ଅଛି ଆଛା ମତେ କମ ଅଛି ନା।
ନା ନା ସେଭେଣ୍ଟି ନାଇନ୍ ବୋହୁତ ଅଧିକା ହେଇଯାଇଚି।
ଦି ଟାଇମ ତମେ କଣ୍ଟିନ୍ୟୁ କରୁଚ ଜିମ୍ ନା ଗୋଟେ ଟାଇମ୍ ଯାଉଚ?
ନା ଗୋଟେ ଟାଇମ୍ ଦି ଟାଇମ୍ ଗଲେ ମୁଁ ଶୋଇପଡିବି ଆସିକି। ଆଉ କିଛି ପାଠ ସାଠ ପଢି ପାରିବିନି।
ହୋଉ ଠିକଅଛି ଆମେ ପରେ କଥା ହବା। ମୁଁ ଟିକେ ବ୍ୟସ୍ତ ଅଛି ଅଫିସ୍ କାମରେ ତ
ହଁ।